ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ହୁଁ ମୋ ଆବାଜ ଆସୁଛି ଆପଣ ମୁଁ ହଁ ଶୁଭୁଛି ଆପଣଙ୍କୁ?
ଟିକେ ସ୍ଲୋ ଆସୁଛି ମ୍ୟାଡ଼ାମ୍ କହିଲି ମ୍ୟାଡ଼ାମ୍ ଟିକେ ସ୍ଲୋ ଆସୁଛି।
ହ୍ୟାଲୋ ହଁ ସୁବିଲା?
ଚଳିବ ଚଳିବ ଶୁୁବୁଛି ଆଜ୍ଞା।
ଆଜ୍ଞା କଣ କରୁଛନ୍ତି?
ଏବେ ଖେଳି ଖୁଳା ସାରିକି ଏବେ ବସିଥିଲୁ ସ ସନ୍ଧ୍ୟା ବେଳେ ଖେଳି ଖେଳି ସାରିକି ବସିଥିଲୁ ଏମିତି ଆଉ କ କଥା ହଉଥିଲୁ ବଡ ଭାଇ ଅଛନ୍ତି କଥା ହଉଥିଲୁ ଏମିତି ବସିକି ଆଉ।
ଓ- ହଁ ଆଉ ବର୍ଷା ହେଇଚି ଆପଣଙ୍କ ଆଡେ?
ବର୍ଷା ନାଇଁ ଆଜି ଖରା ଜୋର୍ ରେ ହଉଥିଲା ବର୍ଷା ହେଇନି। ଆପଣ କଣ- କଣ-କରନ୍ତି କଣ ଗୃହିଣୀ ନା ପାଠ ପଢା
ହଁ- ହଁ ନାଇଁ ପଢା ସରିଲାଣି ଗୃହିଣୀ ହଁ।
ଆଚ୍ଛା ଠିକ୍ ଅଛି ଆଉ।
ସଇଲାଣି ଏବେ ଗୃହିଣୀ।
ହଉ ଠିକ୍ ଅଛି।
ହୁଁ- ଆଉ କଣ୍ ଖାଇବା ପିଇବା ସଇଲାଣି?
ଖାଇବା ଆଜ୍ଞା ଟିକେ ଆଜି ଲେଟ୍ ରେ ଖାଇଥିଲୁ ତ ଉଁ- ଖରାବେଳ ଖାଇବା ଟା ତ ଭୋକ ଲାଗିନି ଘରକୁ ଗଲେ ଏକା ବଳେ ଖାଇବି ଏକାଥରେ ଟିକେ ରେଷ୍ଟ ନେବେି ଆଉ ଏବେ ଆଉ ଖାଇନି ସନ୍ଧ୍ୟାବେଳେ
ଆଜ୍ଞା। ହଉ ଆଉ ଦେହପା ସମସ୍ତଙ୍କ ଘରେ ଭଲ ଅଛି?
ଆଜ୍ଞା ଭଲ ଅଛି।
ଆଉ କଣ୍ କୁହନ୍ତୁ?
ଆପଣ ସହରରୁୁ ନା ଗ୍ରାମାଞ୍ଚଳରୁ?
ନାଇଁ -ନାଇଁ ଗ୍ରାମାଞ୍ଚଳରୁ।
ହୁଁ-ଆ- ମୁଁ ବି ତ ଗ୍ରାମାଞ୍ଚଳରୁ ଆଉ।
ହୁଁ -ଆଉ ଆପଣଙ୍କ ଆଡେ କଣ କେମିତି ଭଲ ହୁଏ ସବୁ?
ପର୍ବପର୍ବାଣୀ ନା ପରିବେଶ ନା
ପରିବେଶ କୁହନ୍ତୁ ପୂଜା ପର୍ବ ମାନେ ସବୁଠୁ ଭଲ କଣ ହୁଏ?
ପରିବେଶ ବହୁତ୍ ଭଲ ମାନେ ସୁସ୍ଥ ବାତାବରଣ। ଆଉ ପନିପରିବା ଆମକୁ ସବୁ ଆଭେଲେବୁଲ୍ ହେଇଯାଏ ସବୁଠୁ ଆଫୋର୍ଡେବୁଲ୍ ରେଟ୍ ରେ। ଆଉ ଘରେ ବି ଲୋକମାନେ- ହଁ ଘରେ ଆମର ବାଇଗଣ ଲାଗିଚି ମୁଁ ଅଁ- କଞ୍ଚା ଲଙ୍କା ଲାଗିଚି ଆଉ ଭେଣ୍ଡି ଗଛ ଏବେ ଛୋଟ ଛୋଟ ଉଠୁଚି ଆଉ ଝୁଡଙ୍ଗ ଗଛ ଥିଲା ଏଗୁଡା ମାନେ ଗୋଟେ ପ ପୋକ ଲାଗିଗଲା ଆଉ ଏଗୁଡା ହଉନି।
ନିଜେ ବି ଚାଷ କରିକି ଖାଇବା ଟା ଭଲ।
ବହୁତ୍ ଭଲ ମାନେ ବାଡିରୁ ମୁଁ ଗାଧେଇ ସାରିବି ଇଚ୍ଛା ହବ ଯିବି ବାଇଗଣ ବାଡିରୁ ବାଇଗଣ ଦି ତିନିଟା ଛିଡେଇବି ଆଣିବି ମାମାକୁ ଦେବି କହିବି ମାମା ଆଜି ପୋଡ ଦଳା ଦଳି କରିବା ଏଟା ତାର ଗୋଟେ ମଜା ଅଲଗା ମଜା।
ଆମର ବି ସେଇଆ ଭେଣ୍ଡି ଫଳୁଚି ବାଇଗଣ ଆଉ ଲଙ୍କା ଲାଗିଚି ଶାଗ ଗଛ ଝୁଡୁଙ୍ଗ।
ଶାଗ ଏଇ ସିଜିନ୍ ରେ ହଉଚି?
ନାଇଁ ଯଉ ଖଡା ଶାଗ କଣ ଗୁରେ ନାହିଁ ପତ୍
ନାଉ ଆଉ ଏଇ- ଏଇ ସିଜିନ୍ ରେ ଆଉ ଶାଗ ହବନି। ହଁ- ଖଡା ଯଉ ଗୁଡା ଅଛି ପୁରୁଣା ଗଛ ଗୁଡା ସେଗୁଡା ଖଡା ଗୁଡା ତରକାରୀ କରନ୍ତି ଆଉ ନା?
ସେଇରା ପଡିକି ମଞ୍ଜି ପୁଣି ନୂଆ ନୂଆ ଉଠୁଚି ଆଉ ପୁରୁଣି ଶାଗ ଗୁରେ ହେଇରା ବି ଗୁରେ ମନକୁ ଉଠୁଚି।
ଆଚ୍ଛା ଭଲ।
ଆଉ ପୂଜା ପର୍ବ କେମିତି କଣ ହଉଚି ଆପଣଙ୍କ ଆଡେ?
ପୂଜା ପର୍ବ ହୁଏ ଦୋଳ ଯାତ୍ରା ହୁଏ ଆଉ ଉଁ- ଆମର ଗୋଟେ ହୁଏ ମଙ୍ଗଳବାର ଗୋଟେ ଯାତ୍ରା ହୁଏ ଆମର କାର୍ତ୍ତିକ ମାସର ଶେଷ ମଙ୍ଗଳବାର ନିଶ୍ ନିଶା ମଙ୍ଗଳବାର ରେ ଗୋଟେ ମଙ୍ଗଳା ମାଙ୍କର ଯାତ୍ରା ହୁଏ
ହଁ- ହଁ- ହଁ।
ସେଟା ଗୋଟେ ବଡ ଆକାରର ହୁଏ ଦଶହରା ହୁଏ ଗଣେଶ ପୂଜା ପ୍ରତି ସାହି ସାହି ରେ କରନ୍ତି ଏମିତି ସବୁ ହୁଏ ଆଉ।
ଭଲ। ହଉ ଆପଣଙ୍କ ତାହେଲେ ସେ ସବୁ ପୁଜା ଫୁଜା ଏପଟେ ଆପଣଙ୍କର କଣ ବୁଲାବୁଲି ଜାଗା ଅଛି ଭଲ ଜାଗା ଅଛି? କୋଆଡେ ଯାଇଛନ୍ତି ଏମିତି ଭଲ ଜାଗା ବୁଲିବାକୁ?
ହଁ ଏବେ ଆମର ଗୋଟେ ପ୍ରତିବର୍ଷ। ଉଁ କଣ କହିଲେ ରଜ। ରଜ ସଂକ୍ରାନ୍ତି ର ବାସି ଦିନ ମାନେ ତା ପରଦିନ ଆମର ଗୋଟେ। ଗାଁ ପାଖରେ ଗୋଟେ ପାହାଡ ଅଛି ତ ସେ ପାହାଡରେ ମା ବନ ଦୁର୍ଗା ଉପରେ ପୂଜା ପାଉଛନ୍ତି। ତ ସେଠିକୁ ଗୋଟେ ଅଛି ଗୋଟେ ଆଗରୁ ରୀତି ନିତି ପୂର୍ବ କାଳରୁ ଲୋକମାନେ ସେଇ ଗୋ ଗୋଟେ ଦିନ ପାହାଡ଼ ଚଢ଼ିକି ମାଆଙ୍କୁ ଦର୍ଶନ କରି ପୁଣି ଓହ୍ଲାନ୍ତି ଆଉ ଏବେ ଯାଇଥିଲୁ ଆମେ ଆଉ।
ହଁ ହଁ ବନ ଦେବୀ ବୋଧେ ନା?
ହଁ ମା ବନ ଦୁର୍ଗା।
ହୁଁ ହୁଁ। ଆଉ ଆମର ତ ଏପଟେ ଆପଣ ଜାଣିଥିବେ ଯେ ଲକ୍ଷ୍ମୀ ପୂଜା ପୁରା ପ୍ରସିଦ୍ଧ।
ହଁ ବହୁ ଭଲ ସେପଟେ।
ହଁ ଭଲ ଲକ୍ଷ୍ମୀ ପୂଜା ହେରେକା ହୁଏ ଗଣେଶ ପୂଜା ହୁଏ। ତାଙ୍କୁୁ ଯେତେକ ସବୁ ଇଏ ପୂଜା ପର୍ବ ଓକେ କିନ୍ତୁ ଲକ୍ଷ୍ମୀ ପୂଜା ଟା ପୁରା ବେଶି ହୁଏ ଆଉ ଯେହେତୁ।
ହ
ଓଡିଶାର ର ସବୁଠୁ ଇଏ।
ହୁଁ ଜାଣିପାରିଲି ଜାଣିପାରିଲି ବହୁତ ଲୋକ ଦଶଲକ୍ଷ ପାଖାପାଖି ଲୋକ ହୁଅନ୍ତି।
ହଁ।
ହଁ
ଯାତ୍ରା ପଡେ ବହୁତ ଭଲ ହୁଏ। ଆଉ ରାତିରେ କଣ ଖାଇବା ଆପଣଙ୍କର?
ରାତିରେ ଖାଇବା ତ ମୁଁ କଣ ଜାଣିନି କିନ୍ତୁ। କରିଥିବେ ମାମା ଯାହା ଘରେ ଗଲେ ଖାଇବି ଆଉ।
ଆଉ କଣ କୁହନ୍ତୁ।
ଆଉ ଆପଣଙ୍କର କଣ ପୁଅ ଝିଅ ଅଛନ୍ତି?
ହଁ ଗୋଟେ ପୁଅ ଗୋଟେ ପୁଅ।
ପାଠ ପଢୁଛି?
ନାଇଁ ଛୋଟ ଦେଢ ବର୍ଷ।
ଊଂକୁଁ ଛୋଟ ପୁଅଟେ ତାହେଲେ ନା।
ହଁ।
ହଉ ଠିକ ଅଛି ତାକୁ ପାଠ ପଢେଇବେ ଭଲରେ ଆଉ।
ହଁ ହଁ ସିଏ ତ ଆରିବ ଚଗଲା ଛୋଟ ଛୁଆଟା ନା ଜିଦି କରୁଛି। ଆଉ ଆପଣଙ୍କର ପଢାପଢି ଶଇଲାଣି ବଧେ।
ହଁ ଏଇ ଗ୍ରାଜୁଏସନ ସରିଛି ଏମିତି କମ୍ପିଟେଟିଭ ପାଇଁ ପ୍ରିପେୟାର ଚାଲିଛି ଆଉ କଣ।
ହୁଁ କୋଉଥିପାଇଁ ଇଏ କରୁଛନ୍ତି ଫର୍ମ ଫର୍ମ ପକେଇଲେଣି ସବୁ।
ହଁ ଚାଲିଛି ଦୁଇ ବର୍ଷ ଅଢେଇ ବର୍ଷ ହେଲାଣି ପକଉଛି ଦଉଛି।
ହଉ କୋଉଥିରେ ଆପଣ ଇଂଟରେଷ୍ଟଡ଼ ଅଛନ୍ତି ମାନେ କୋଉଥିରେ ମାନେ ବେଶୀ ଆଗ୍ରହୀ ଅଛନ୍ତି। ଯବ୍ ପାଇଁ।
ବ୍ୟାଙ୍କିଙ୍ଗ ପାଇଁ ଦିଏ ଅଲଗା ଏକ୍ଜାମ ଗୁଡା ବି ଦିଏ।
ହଁ ହଁ। ଏବେ ତ କୋଶ୍ଚିିନ ଲିକ ହେଇଥିଲା।
ସେଇଟା ନିଟିରେ ହେଇଥିଲା ଏସ୍ ଏସ୍ ସି ଜିଡି ର ହେଇଥିଲା ଆଉ। ଆମର ଆଉ ଗୋଟେ। ବିହାରରେ ଗୋଟେ ହେଇଥିଲା ବି ପି ଏସ୍ ସି ର କିଛି କୋସଚିନ ବଡ ବଡ ଥିଲା ଏମିତି ହେଇଥିଲା ଚାଲୁଛି। ଦେଶର କୋଶ୍ଚିନ ଲିକି ହଉଛି ଆଉ।
ହଁ ହଁ। ଭଲ ପଢାପଢି କରନ୍ତୁ ଏକଜାମ ଦିଅନ୍ତୁ। ଜବଟା ଆଶୁଚି ଆଜ୍ଞା।
ଆଜ୍ଞା ନିହାତି।
ମୁଁ କହିଲି ପଢାପଢି ତ ନିହାତି ଦରକାର ତା ସହିତ ଲକ୍ ବି ଦରକାର।
ହଁ।
କିଛି ଲୋକ ପାଠ ବି ପଢୁନାହାନ୍ତି ଲକ ବାଜି ଗଲେ ଜବ ପାଇଯାଏ।
ସେଇଟା ହେ ପୂ-ପୂର୍ବର କର୍ମ ଭଲ କର୍ମ ଯେତବେଳେ ସାଦ ଦେବେ ହେତବେଳେ ଅଳ୍ପ ପରିଶ୍ରମରେ ମଣିଷ ବହୁତ ବଡ ସଫଳତା ପାଇଯିବ।
ଆଉ ଏବେ ପିଲା ପାଠ ପଢି ପଢି ରାତି ଅନିଦ୍ରା ହେଇକି ମାନେ ଗୋଟେ ଜବ ପାଇଁ ଗମେଣ୍ଟ ଜବ୍ ପାଇଁ କରିଛନ୍ତି କିନ୍ତୁ ପାଇବେନି।
ସେୟାପା କଣ କରିବା ଆଉ।
କଣ ଆଜି ରୋଷେଇ କଣ କରୁଛନ୍ତି କଣ?
ରୋଷେଇ ଏବେ ତ ପିଠା ହଉଥିଲା ତିଆରି ସୁଜି ପିଠା ହଉଥିଲା ଆଉ ପକୁଡି ଛଣା ହେଇଛି। ସନ୍ଧ୍ୟାବେଳେ ସବୁ ଜଳିଖିଆ ଖାଇଛନ୍ତି। ଆଉ ରାତି ପାଇଁ ରୁଟି ହେଇଛି ଭଜା ଡାଲମା ଦିନରେ ଥିଲା ଥୁଆ ହେଇଛି। ସନ୍ତୁଳା କରିଛି ଏତିକି।
ବହୁତ ଗୁଡା ଆଇଟମ କରୁଛନ୍ତି ରୁ ଆ ଏ ପିଠା କହିଲେ ଚକୁଳି ପିଠା।
ନାଇଁ ନାଇଁ ସୁଜି କାକେରା।
ଓ କାକେରା ପିଟା ମୁଁ ଭାବିଲି ଚକୁଳି ବୋଲି।
ନାଇଁ ଚକୁଳି ଆଜି ଗୁରୁବାର ଟା ଆଉ ସେ ଭାତ ଖାଇବେନି ସମସ୍ତେ ଗୁଟି ଫୁଟି ଖାଇବେ ଗୁତି ଭଜା
ଓହ ମାନେ ପ୍ରତି ପ୍ରତି ଗୁରୁବାର ଆପଣଙ୍କର ପିଠା ହଉଛି ଭାତ ଖାଉନାହାନ୍ତି।
ହୁଁ ହଁ କିଛି ଲୋକଙ୍କ ଖାଉଛନ୍ତି ମାନେ ଘରେ ବଡ ଫ୍ୟାମିଲି ଆମର। କିଛି ଲୋକ ଖାଉଛନ୍ତି ମୁଁ ଯେମିତି ଆଜି ଗୁରୁବାରେ ଖାଇବିନି ତା ଦିନଟାଙ୍କ ଅରୁଆ ମୋର ଵିନା ପିଆଜର
ପ୍ର-ପ୍ର-ପ୍ରତି ଗୁରୁବାର। ମାନେ ବର୍ଷ ଜାଗାରେ ଯେତେ କରିବାରେ ସବୁଦିନ ଏମିତି ପାଳନ।
ହଁ।
ଆଚ୍ଛା ହଉ ଠିକ୍ ଅଛି ଆଉ।
ଗୁରୁବାର ତ ଆଉ ରାତିରେ ବି ଖାଆନ୍ତିନି ମଙ୍ଗଳବାର ବି ଖାଇବେନି ଭାତ‌। ରାତିରେ ଶନିବାର ଖାଇବେନି। ଆପଣଙ୍କ ଆଡେ ରାତିରେ କଣ ଭାତ ଖାଆନ୍ତି ନା ରୁଟି।
ନାଇଁ ରୁଟି ମାମା ଯଦି କରିପାରନ୍ତି ଖାଏ ନହେଲେ ନାଇଁ ମାମାଙ୍କ ଟିକେ ଦେହ ଖରାପ ଥିଲା ତ ହେଥିପାଇଁ ଭାତ ପଖାଳ ଭାତ। କେତେବେଲେ ଖାଇଦିଏ ହେମିତି କିଛି ନାହିଁ ମୁଁତ ଯାହା ଦେଲେ ମୁଁ ଖାଏ। କିଛି ନାହିଁ ପଖାଳ ବି ବେଷ୍ଟ ଶୀତ ଦିନେ କି ବର୍ଷା ହେଲାଠୁ ବର୍ଷ ହେଇତି ପାଇଁ
ଶୀତ ଦିନରେ ଵି ଆମର ପଖାଳ ସଜ ପଖାଳ ମାନେ ଗ ସଜ ପଖାଳ ଭଲ ପାଆନ୍ତି ମାନେ ସମସ୍ତେ ଆଉ ଖାଇପାରିବେନ ନା ରୁଟି। ଆମର ସାତ ଆଠ ଜଣ ମେମ୍ବର
ବହୁତ ଅଟା ବେଲିବାକୁ ପଡିବ। ହଁ
ହଁ ତିରିଶ ଚାଳିଶ ଫଟ ହେଇଯାଏ ଦିନେ ଦିନେ।
ଆ ଏତେ ରୁଟି ବେଲାଳୁ କୁ ଯାହା ବହୁତ କଷ୍ଟ।
ହଁ କଣ କରିବା ଯେହେତୁ କରିବାକୁ ବାଧ୍ୟ ଆଉ ସମସ୍ତେ ଖାଇବେ ଆଉ।
ଠିକ୍ ଅଛି କରନ୍ତୁ କିଛି ନାହିଁ ସେବା ଆଉ ଗୋଟେ ଆଉ।
ହୁଁ।
ଭଗବାନ୍ ଭାବିକି ସେମାନଙ୍କୁ ବଡ଼ ଲୋକଙ୍କୁ ସେବା କରନ୍ତୁ ସେତିକି ଆଉ କଣ।
ହଉ କଣ କୁହନ୍ତୁ?
ଆଉ ବାକି ଆପଣତ ଗ୍ରାମାଞ୍ଚଳରୁ ରୁହନ୍ତି ସବୁ କିଛି ଆମ ପରି ଢାଞ୍ଚା ସବୁ କିଛି।
ହଁ ଆମ ପରିବେଶବି ବହୁତ୍ ଭଲ ଖାଲି ଗଛ ଗଛ ଲତା ପାହାଡ଼ ପୁରା ଘେରିଛି ଚାରିପଟେ। ପରିସମ ବହୁତ୍ ବଡ଼ ସକାଳୁ ଚାପ ମାନେ ସକାଳୁ ଉଠିବ ପଦାକୁୁଜିବ ପରିବେଶ ଦେଖିଦେବେ ପୁରା ଶାନ୍ତି ଦିନଟାଆଙ୍କ ପୁରା ଲାଗିବ ଶାନ୍ତି।
ହଉ। ବହୁତ୍ ଭଲ ତାର ଏମିତି ପରିବେଶରେ କଥା ହେଇକି ବହୁତ୍ ଭଲ ଲାଗିଲା। ତେଣୁକରି ଧନ୍ୟବାଦ ନମସ୍କାର ଆଜ୍ଞା।
ହଁ ନମସ୍କାର।